ହାଲୋ ବନ୍ଧୁ ନମସ୍କାର।
ହଁ ନମସ୍କାର ବନ୍ଧୁ।
ଆଉ କଣ କୁହ।
ଆଉ କ ସବୁ ବଢିଆ ଆଉ ତମର କେମିତି ଖବର?
ସବୁ ଭଲ ଖବର ଆଉ ସବୁ ଭଲ।
ହଁ ଆଉ କଣ ଆଉ? ରଥଯାତ୍ରା ସମୟରେ ଆସିବନି କି?
ରଥଯାତ୍ରା ସମୟରେ ଛୁଟିକି ଦେଖିକି ଯିବା ଆଉ।
ରଥ ରଥଯାତ୍ରା ନ ଆସିଲେ ଭଲ ଲାଗିବ କି କୋହୁନା?
ସେହି ପରା କଥା ଛୁଟି ଦେଲେ ତ ଯିବ ମଣିଷ। ଛୁଟି ତ ମିଳୁନାହିଁ ବିଜାରିଆ କରୁଚନ୍ତି ଏଇଠି।
ୱାର୍କ ଫ୍ରମ ହୋମ ନେଇକି ଆସୁନା ହାରି।
ୱାର୍କ ଫ୍ରମ ହୋମ ହେଇ ଆମର ଫିଲ୍ଡରେ କାମ ଆମେ ତ ଆମେ ୱାର୍କ ଫ୍ରମ ହୋମରେ କଲେ କଣ ହବ? କେମିତି ହବ ଅନଲାଇନ୍ କ୍ଲାସରେ ତ ପିଲା ଯୋଉ ପଢ଼ୁଚନ୍ତି ଆମେ ତ ଜାଣିଚ
ହଁ।
ପରିସ୍ଥିତି କଣ ଅନଲାଇନ୍ ଷ୍ଟଡ଼ି?
ସେଇଆ ହ କଣ କରିବା କାମରୁ ତ ଛାଡି ଆସିପାରିବ ହବନି କି କିଛି ନାଇଁ
ଶ୍ରୀକାନ୍ତର ପୁଅ ଅନଲାଇନ୍ ପାଠ ପଢ଼ିପଢ଼ି ଆଜି ଛତ୍ରା ହେଇଗଲାଣି।
ସେ ଶୀ ହଁ ସେଇଆ ଆଉ କଣ କରିବା? ପିଲା ଗୁଡାକ ଆଜି ଆଉ କିଏ ଧ୍ୟାନ ଭା କିଏ ଦୋଉନାହାନ୍ତି। କାଲି ବୁଲାବୁଲିରେ ଦିଆଅ ଖାଲି ବାପାମାଙ୍କୁ କହିକି ଜିଦି କରିକି ଅନଲାଇନ କ୍ଲାସ ନେଇଯାଉଚନ୍ତି ପାଠ ପଢୁନାହାନ୍ତି ଆଉ।
ଆଉ ଆଜିର ଜୈନଦିନ ଦୈନ୍ୟଦିନୀୟ ଜୀ-ଜୀବନ ବିଷୟରେ କଣ ଟିକେ କୁହ ଆଉ।
ଦୈନଦିନ ଜୀବନ କଣ ଏଇତ ଜୀବନ ଆଉ ଏ ସକାଳୁ ଉଠିକିି ଏଇ ଯାଉଚି କାମରେ ଯି ଯିବା ଆସିବା କରୁଚି ବୋହୁତ ପ୍ରେସର ପଡୁଚି କାମରେ କଣ କରିବି ଆଉ ବୋହୁତୁ ବୋହୁତ ଖରାପ ପ୍ରାୟ ଚାଲୁଚି ଜୀବନ ମୋର।
ସେଇ ପରା ଜୀବନ ବୋହୁତ ସଂଘର୍ଷମୟ କାହାକୁ କଣ କହିବ।
ତାକୁ ରୋଜଗାର ନକଲେ ଖାଇବ କଣ ଆଉ?
ସେଇପରା କଥା।
ଆଉ
କଁ ନୂଆ ଖବର କଥା କଣ? ଆଉ ତମ ପିଲାଛୁଆ ହେଲେଣି ନା ନାହିଁ ପିଲାଛୁଆ କଥା
ନାଇଁ ପରା ହେଇନାହାନ୍ତି।
ବାହାହବାର କେତେ ବର୍ଷ ହେଲା ତମକୁ?
ତିନି ଚାରି ବର୍ଷ ହେଲା।
ଓହୋ ଏମିତି କି?
ହଁ।
ସାହୁର ପୁଅ ତ ଆଉ ବାହାହବ।
ସେୟା ସାହୁର ପୁଅ ବାହାହେବାକୁ ବାହାହେଲାଣି ହେଲେ କଣ? ଆମ ପୁଅଗୁଡାକ ବେକାରିଆ ହେଇଗଲେଣି।
ସେଇ ପରା କଥା ପିଲା ବେକାରିଆ ହେଇଗଲେଣି କଣ ବୁଝିବ ଜୀବନ। ଇଏ ବୁଝୁନାହାନ୍ତି କଣ କରିବା ଆଉ କଣ ଖାଇଲେ ଆଜି?
ଆଜି ଖାଇଲି ଏଇଠି ଭାତ ଡାଲି ଆଉ ଚିକେନ ତରକାରୀ ଖାଇଲି।
ଚିକେନ୍ କେତେ ଚିକେନ୍ କିଲୋ ହେଠି କେତେ?
ଏଇଠି ବହୁତ ରେଟ ବା ତିନିଶହ ଟଙ୍କା।
ତିନିଶହ ଟଙ୍କା ହାଇଦ୍ରାବାଦରେ। ମୋତେ ଶୁଣିବାକୁ ମିଳିଲା ଶସ୍ତା ବୋଲି।
ଶସ୍ତା ମିଳୁଛି ଶସ୍ତା ମିଳୁନି କି ନି ରୋଗଣିଆ ରୋଗଣିଆ କୁକୁଡା କୁକୁଡାକ ମିଳୁଛି।
ହଁ।
ସେୟା ଖାଇବା କଥା ନୁହଁ ତା ହ ଆଉ ପଚାଶ ଟଙ୍କା ଅଧିକ ଦେବ ଭଲ ମିଲ୍ ଜିନିଷ ମିଳିବ କଣ ଅସୁବିଧା?
ହଁ ସେଇଟା ଏକ ଭଲରେ ଖାଇବା ଭଲରେ ବଞ୍ଚ ପଇସା ଟିକ ଅଧିକ ହଉ
ଆମ ଭୋପାଳରେ ବି ଦୁଇଶହ କୋଡ଼ିଏ ଚିକେନ କିଲୋ।
ହେଲେ କଣ ଭଲ ଚିକେନ ଗୁଡାକ ନା ଖରାପ
ନାଇ ଭଲ ଚିକେନ ଚଳିବ ଚିକେନ ତ ଆମେ ବହୁତ ଆଣେ ନାହିଁ ବହୁତ ଅଳ୍ପ ଅଳ୍ପ ଆଣିକି ଖାଉ ବେଶୀ ଆଣିକି ଖାଇଲେ ଦେହ ବହୁତ ଖରାପ ହେଇଯିବ ଏଇ ଜିନିଷ ଖାଇଲେ ବିପି ଡାଇବେଟିସ୍ ଅଯଥା ଜିନିଷ ମୁଣ୍ଡରେକୁୁ ଆସିବ କଣ କରିବ ସେଇ
ଆଉ ହେଲେ କଣ ଆଉ ଖାଇବା ପିଇବା ସେଇଠି କେମିତି ଚାଲିଛି ଆଉ?
ଚାଲିଛି ଗୋଟେ ପ୍ରକାର ଭଲ ହି ଚାଲିଛି ଯେ କଣ କରିବା ଆମ ହ ସିନ୍ତରେ ତ ଆମକୁ ଆମିଷ ଦିଅନ୍ତି ନାହିଁ ଆମେ ଆଣିକି ରାନ୍ଧିକି ଖାଉ ଆଉ ବେଳେ ବେଳେ ଆଉ କଣ କରିବା
ଏଦମ ବାହାଘର ହେଇକି ପଡିବ ଭାଇ ହେଇଗଲାଣି ହେଲେ ବି ଏବେ ବି ମଧ୍ୟ ହଷ୍ଟେଲରେ ଆ ରହୁଛନ୍ତି
ହଷ୍ଟେଲ ମାନ କଣ ଆମେ ଭାଇ ମୁଁ ଚାକିରୀ କରୁଛି ଭାଉଜ ଚାକିରିୀ କରୁଛି ଆମର ସବୁ ହଷ୍ଟେଲ ମାନେ ଆମେ ବାହାରୁ କ୍ୟାଣ୍ଟିନ ବାଲା ଅଛି ସିଏ ରାନ୍ଧିକି ଦିଏ ଆମକୁ ବେଳେ ବେଳେ ଭାଉଜ ରାନ୍ଧି ଦିଅନ୍ତି ଆଉ କଣ ଆଉ କଣ କରିବା ଦି ଜଣ ଯାକ ଚାକିରି ବ୍ୟସ୍ତ ପିଲା ଗୁଡାକ ବି ସମ୍ଭାଳିବାକୁ ସମୟ ବି ମିଳୁନି ବହୁତ ଚାଲିଛି ଆଉ କଣ କରିବା ଗୋଟେ ପ୍ରକାର ବଡ ହେଲେ ସ୍କୁଲ ଗୁଡାକ ଛାଡି ସ୍କୁଲ ଯାଉଛି ବଡ ପିଲା ଛୋଟ ପିଲା କ ମୋ ମା ର ତାକୁ ସେବା କରିଥାନ୍ତି ଆଉ କଣ ଭାଉଜ ତ ସ୍କୁଲ ଯାଆନ୍ତି
ହଁ ହଁ ଆଉ ମାଙ୍କର ଦେହ କେମିତି ଅଛି?
ତାଙ୍କର ଦେହ ଭଲ ଅଛି
ଆଉ ଏ ଆପଣଙ୍କ ଦେହ କେମିତି ଅଛି?
ବଢିଆ ଅଛି ଆଉ କଣ ଆଉ କଣ ଦରକାର ସବୁ ଠିକ ଠାକ୍ ଚାଲିଛି
ହୁଁ
ଆଉ କଣ କୁହ ନୂଆ ଖବର
ମୋର ସବୁ ଖବର ବଢିଆ ଖାଲି ଟିକେ କାମଟା ଏକା ଟିକେ ପ୍ରେସର ପଡୁଛି ଆଉ
ଜୀବନରେ କାମ କରିବାକୁ ବାଧ୍ୟ ଜନ୍ମ ହେଇଛେ ମାନେ କର୍ମ ହିଁ କରିବାକୁ ପଡିବ ହି କିଛି ଜଣା ପଡୁନଥିଲା ବଢିଆ ଚାଲିଥିଲା ଜୀବନକୁ
ହଁ ସେଇଟା ଏକା ପରା
ସେ ଦଶ ଜଣା ପଡୁଥିଲା ବଢିଆ ଚାଲିଥିଲା
ଆଉ ଏବେ ତ କିଛି ଆଉ ହଉନି ଗାଁ
ବହୁତ ଉପରେ ଆଉ କଣ କୁହ ଆଉ କଣ ରାନ୍ଧିଲ ଆଜି? ସକାଳେ ସକାଳେ କଣ ଖାଇଲେ?
ସକାଳେ ଖାଇଥିଲି ସେ ଚୁଗୁଡା ଉପମା କରିକି ଯାଇକି ଖାଇଥିଲି ଏବେ ଘାାତ ଡାଲି ଆଉ ଚିକେନ ତରକାରୀ କରୁଥିଲି। ଖାଇଲି ତାପରେ ସନ୍ଧ୍ୟା ବେଳୁ ଆସିଲା ଆଉଥରେ ପୁଣି ରାନ୍ଧିବାକୁ ପଡ଼ୁଛି।
ସଂଧ୍ୟାବେଳେ ଭାଉଜ ନାହାନ୍ତି କି?
ହଁ ନାହାନ୍ତି ପରା।
ଉ ତମ ମା ବାପା
ମା ଗାଁ ରେ ଅଛନ୍ତି।
ଓ ଗାଁ ଗାଁରେ ଅଛନ୍ତି ନାଇଁ
ହଁ ଏବେ କଣ ରଥଯାତ ରଥା ବୋଲିକି ତାଙ୍କେ ପଳେଇଛନ୍ତି ମୁଁ ଆଉ ରଥଯାତ୍ରା ଟାଇ ସମୟରେ ଯିବୁ।
ଫିସ୍ ଘରେ ରାନ୍ଧା ଖିଆ ଗୋଟେ କାମ କରୁନାହାନ୍ତି ଜଳି ପାଗରେ କେତେବେଳେ କେମତି ସକାଳେ ଇଡଲି ଚଟଣି ଖାଇଦିଅନ୍ତୁ।
ଖାଇବାକୁ କଣ ମନ ହଉନି କି ସେଇ ଚାଳିଶ ଟଙ୍କା। ଚାରି ଟଙ୍କା ପଇ ବହୁତ ଦେହ ଖରାପ ହେଇଯାଉଚି।
ପଇସା କୁ ପଇସା ଖାଇବାକୁ ବହୁତ ଖାଇବା ଖରାପ କଣ କହିବ ମଣିଷ।
ସେଇଗୁଡାକ ପା।
ପଇସା ଗୁଡାକ ଖାଲି ୱେଷ୍ଟେଜ ହଉଚି।
ୱେଷ୍ଟ ବହୁତ ପଇସା ନଷ୍ଟି ହଉଛି ଏଇଠି ମୁଁ ଭାବୁଛି ଏମିତି ଶହେ ଏ ସରି ସାରିଲା ପରେ ମୁଁ ଭାବୁଛି ମୁଗ୍ଧା ଗାଁ ଆଡେ ଯାଇକି ପୁଣି ବେପାର ବାଣିଜ୍ୟ ବଗେରା କରିଦିଅ।
କି ବେପାର କରିବ?
ଏମିତି ଆ ଗୋଟେ ମୁଁ ଭାବିଛି ଆମର ଗୋଟିଏ ଗୋଦାମ ଖୋଲିବି ଗୋଟେ, ବଡ ବିଜ ଡିଷ୍ଟ୍ରିିବ୍ୟୁଟର ଗୋଟେ ଆଣିବି।
ସେଇଟା ତ ଭଲ ଚାଲିବ ଯେ
ଖାଲି ଅଛି। କଲର ର ନାହିଁ କି? ଏସିଆନ୍ ପେଣ୍ଟ ର
ଓ ତାର ମୋ କାର୍ଟରେ ବି ଏସିଆନ୍ ପେଣ୍ଟର କିଏ ଡିଷ୍ଟ୍ରିବ୍ୟୁଟର ନାହିଁ ସବୁ ତ ବର୍ଗର ବାଲା ହିଁ ଅଛନ୍ତି।
ହଁ ଏସିଆନ୍ ପେଣ୍ଟ ର ଆଣିବି ଆଉ।
ଓହୋ ତାର ଆଣିବ ନାଇଁ ଆଉ କଣ? କରିବ କର୍ପୋରେଟ ଚାକିରି ଏଇ ତ ଏଇ ଖରାପ ମାନେ ମଣିଷକୁ ଗୋଟେ ସମୟ ଆସେ ତାପରେ ଆଉ ଚାକିରୀ କରିବାକୁ ଇଚ୍ଛା ବି ନୁହଁ। ସବୁ ବୟସ ଆଜି ପଚ୍ କୋଡିଏ ବର୍ଷ ତମେ ଭେଣ୍ଡା ଅଛ ବୋଲି ତମେ ବାର ଘଣ୍ଟା ଆଠ ନଅ ଘଣ୍ଟା କାମ କରି ଦଉଚ ଗୋଟେ ଜାଗାରେ ବସିକି। ତମେ ଯଦି ସିଏ ପଇଁଚାଳିଶ ପଚାଶ ବର୍ଷ ହେଲେ ବି ତମେ ଆଉ ବସି ପାରିବ ଲାଗୁଚି, ତମ ଅଣ୍ଟା, ଆଣ୍ଠୁ, ଗୋଡ ସବୁ ବଥା ବାହାରି ପଡିବ। ବସି ବସି ଆ ଫି ଫିଜିକାଲ୍ ୱାର୍କ ଆଉ ତୁମର ଆଉ ହୋଇପାରିବ ନାହିଁ।
ନାଇଁ।
ଦରମା ଅଧିକ ଥିଲେ କଣ ହବ? ଶାନ୍ତି ନଥିବ ମଣିଷ ଭିତରେ। ହାତରେ ମୁଠାଏ ଖାାଉନଥିବ ସେଇଭଳିଆ ଦୁଃଖ କଷ୍ଟ ଜୀବନ ଚାଲିଚି ଗୋଟେ ପ୍ରକାର ଆଉ କଣ? କରିବା, ଆଉ କଣ କୁହ? ପୁଅର କୋଉ କ୍ଲାସ ହେଲା? ବଡ ପୁଅର?
ଏଇଠି।
ଏଇଥି କୋଉ ସ୍କୁଲ ଯାଉଛି ପଢିବା ପାଇଁ?
ଏ ଏଇଠିକା ପାଖାଇ
କି ସ୍କୁଲ ଇଂଲିଶ ମିଡ଼ିୟମ୍?
ହଁ ଆଉ ଏଠି କୋଉ ଓଡିଆ ଅଛି କି?
ଆଉ ପଢେଇବା ପାଇଁ ପଢୁଛି ଭଲ?
ହଁ ସେମତିକା।
ପାଠ କରି ଗାଁ କୁ ଯାଇଚି।
ହଁ।
ଓ।
ଆଉ କଣ କୁହ ଆଉ ଲଳିତ ଥିଲ କଥା ହେଇଥିଲ?
ହଁ ଲଳିତ, ଶୁଭମ ଏବେ ତାଙ୍କର ଯିବେ ପରା ଏବେ ଭୁବନେଶ୍ଵର ଯାଉଛନ୍ତି ତା ତାଙ୍କର ବି କଣ ଜବ ରିଲେଟେଡ କଣ ଆସିଛି ତାଙ୍କେ ଯିବେ।
ମିଟିଂ ଅଛି ମାସେ କଣ କରିବେ ଆଉ ତାଙ୍କର ମିଟିଂ ଉପରେ କାମ? ମାସେ ଦି ମାସ କରିକି ଆସିବେ ଆଉ ମୁଁ ଯୋଉ ଟାଇମରେ ଆସିବି ସବୁ ସେମାନେ ଥିବେ ତମେ ବି ଥିବ ଶ୍ରୀକାନ୍ତ ବି ଥିବ ସେଇ ଟାଇମଟା ଗୋଟେ
ମୁଁ ବି ଯିବି ବା ସେଇ ସମୟରେ।
ତମେ ଏବେ ଆସନୁହ ତମେ ଆଉ ସେ ଲାଷ୍ଟ ଆଡୁ ଆସିବ ରଥଯାତ୍ରା ପାଖାପାଖି ବାହୁଡ଼ା ପରେ ବାହୁଡ଼ା ଟାଇମରେ ଆସ। ଆଉ ଏବେ ଛୁଟି କରିକି ଆସିବ ଆସିବ ସେ ସେତେବେଳେ ଛୁଟି କରି ଆସିବ କିଛି ଫାଇଦା ନାହିଁ ଏତେ ଦୂରରୁ ଯୋଉ ଆସିବ
ନାହିଁ ବା ମୁଁ ଗୋଟିଏ ବି ଛୁଟି ନେଇନି ଏ ସମୟରେ ଏତେ ଛଅ ସାତ ମାସ ହେଲା ରହିଲି ଗୋଟେ ବି ଛୁଟି ନେଇନି ସେଥିପାଇଁ ବୋଲି ଗୋଟେ ଥରକୁ ପୁରା ଛୁଟି ନେଇକି ମାସେ ରହିକି ଆସିବି ଗାଁରେ ବୁଲିକି ଆସିବି।
ହୁଁ ସେଇ ହଉଛି କଥା କଣ କରିବା?
ଆଁ।
ହଁ ସେଇଟା ଆଉ ଆଉ ନୁଆ ଖବର କଣ ଅଛି କି ତମର?
ମୋର ଆଉ ଖବର କଣ ଅଛି ଆଉ ଖବର କିଛି ନାହିଁ ଖାଲି ଯେ କାମରୁ ଯାଅ ଆସ ଘରକୁ ଆସ କାମ ଖା ପିଅ କର ସୁୁଅ ଆଉଥରେ ପୁଣି ସକାଳୁ କାମକୁ ଯାଅ।
ହୁଁ ହଉ ମୁଁ ଟିକେ ଯାଉଛି ପିଲାମାନଙ୍କୁ ଟିକେ ପଢେଇବାର ଅଛି। ବସିଲେ କାଲି ପଅର ଦିନ ଆଡ଼କୁ କଲଟା କରିବି ଆଉ
ହଁ ହଁ ହଉ ଠିକ ଅଛି ହଁ।